ହଁଁ ଏଇ ଫୋନ୍ ବୋଧେ କଟିଯାଏ ଆପେ।
ଆ କହିପାରିବିନି?
ହଁ ହଉ। ହଁ ସେଇଆ ଆଉ।
ଆଉ ଆପଣଙ୍କର ଆପଣ ଆଜି ନନ ଭେଜ ମଟନ ହେଇଛି ଆଉ ଆପଣଙ୍କ ଘରେ ଦିଅର କଣ ମ୍ୟାରେଜ କରିସାଇଲେଣି ନା କରିନାହାନ୍ତି?
ହଁ ଯାଆ ଅଛନ୍ତି ସେ ଯାଆ ଜବ କରନ୍ତି।
ଯାଆ ଜବ କରନ୍ତି। ଆଚ୍ଛା। କୋଉଠି କରନ୍ତି?
ଫିଜିକ୍ସ ଫିଜିକ୍ସ ପଢାନ୍ତି।
ଓହୋ ସିଏ କିଛି କାମ କରନ୍ତି ନା ନା କରନ୍ତିନି?
ସେ ରୁହନ୍ତିନି ତ ଘରେ।
ସିଏ ରୁହନ୍ତିନି। ସେ ତ ଯୋଉଠି ଜବ୍ କରନ୍ତି ସେଠି ରୁହନ୍ତି।
ମାନେ କଥା ଟା ପୁରା ଲାଲ କଲାର କଥାବାର୍ତ୍ତା ସହିତ ମ୍ୟାଚ ହେଇଗଲାଣି। ନ୍ତି?
ହଁ ଆପଣ ରାଉରଲକେଲା ଆସିଛନ୍ତି କି?
କେବେ ବି ଯାଇନି କିନ୍ତୁ ମୋର ହଉଛି ମୋର କେତେଟା ଫ୍ରେଣ୍ଡ ରାଉରଲକେଲାରେ ପାଠ ପଢନ୍ତି। ତ ସେମାନଙ୍କ କଥାବାର୍ତ୍ତା ଟା ଆପଣଙ୍କ ପରେ ଆମ ସେ ପୁରା ରାଉଲକେଲାରେ ପୁରା ଇଏ ହେଇଗଲଖଣି ଆପଣ ସେଠି ମ୍ୟାରେଜ କେତେ ବର୍ଷ ହେଲାଣି ଆପଣଙ୍କର?
ମୋର ଦଶ ବର୍ଷ ହେଲାଣି ଏଗାର ବର୍ଷ।
ଘରଟା କୋଉଠି ଆପଣଙ୍କର?
କଳାହାଣ୍ଡି।
ବାବା ରେ। କଳାହାଣ୍ଡି ରେ। ରାଉଲକେଲା ଆପଣ ଯେତେବେଳେ କଳାହାଣ୍ଡି ରାଉରକେଲା ମାନେ କେମିତି କଣ ଯାଆନ୍ତି? ଟ୍ରାଭେଲିଙ୍ଗ ଟା କେମିତି କଣ କରନ୍ତି?
ଟ୍ରେନ ରେ ବସ ରେ ବସ୍ ଅଛି ଟ୍ରେନ ଅଛି।
କେତେ ସମୟ ଲାଗିବେ ଆପଣଙ୍କୁ?
ଆଉ ଆଠ ଘଣ୍ଟା।
ଆଠ ଘଣ୍ଟା ପୁରା ନା ସେ ଛୋଟ ଛୁଆକୁ ନେଇ ନେଇଗଲେ ଭାରି ତ କଷ୍ଟ ଅସୁବିଧା ହଉଥିବ ଆପଣଙ୍କୁ।
ଛୋଟ ଥିଲା ବେଳେ ତ ଯାଉଥିଲି ଏବେ ବଡ ପୁଅ ଦଶ ଦଶ ବର୍ଷ ହେଲାଣି ସାନ ପୁଅ ପାଞ୍ଚ ବର୍ଷ ଆଉ
କର ନା।
ହଁ ଆଉ ଏବେ କିଛି ଏତେ ମାନେ ଅସୁବିଧା ହଉନି। ପଳାଏ ଆଉ ମୁଁ କାପଳାଏ।
ଆଉ ଛୁଆ ଦିଟା?
ଛୁଆଙ୍କୁ ନେଇକି ପଳାଏ ଟ୍ରେନ ରେ।
ହଁ ଆପଣ ଏକା ପଳେଇ ଆସନ୍ତି ଆପଣ ବହୁତ ସ୍ମାର୍ଟ ଅଛନ୍ତି ଯାହାହଉ ଏତେ ରାସ୍ତା ଏକା ଟ୍ରାଭେଲିଂ କରିଦିଅନ୍ତି।
ହଁ ମୁଁ ଏକା ଯାଏ ଏକା ଆସ କାହିଁକି ଆହାକୁ ହଇରାଣ କରିବି ଆଙ୍କର କଣ କହିଲେ ପ୍ରାଇଭେଟ୍ ଜବ୍। ଛୁଟି କମ ହେଲା ଛୁଟି କମ ଆଉ ସେ କଣ ମତେ ଉଁ, ସେ ଦି ଦିନ ବେଶୀ ସେ ବେଶୀ ଏକାଥରେ ଛୁଟି ମିଳିବ। ତାଠୁ ଅଧିକ ମିଳିବନି।
ତ ଆପଣଙ୍କୁ ଯିବା ଆସିବା ତ ଦି ଦିନ ବାଦ ଆଉ। ଯାଇ କି ଗଲା ବେଳକୁ ତ ବହୁତ ବାଧା ଲାଗୁଥିବ ଆପଣଙ୍କୁ?
ଆଉ ଆଉ ମୁଁ ମୋର ସେଇ ପାଇଁ ମୁଁ କାହାକୁ ହଇରାଣ କରେନି ମୁଁ ମୋର ପଳାଏ। ଆଉ ଆସିଲା ବେଳକୁ ସେଠି ସେମିତି ଆମ ଘରେ ବି ସମସ୍ତେ ବ୍ୟସ୍ତ ନା ଲୋକଙ୍କୁ ମୁଁ କାହିଁ ହଇରାଣ କରିବି। ମୁଁ ପଳେଇ ଆସେ। ପଳେଇ ଯାଏ। ଓ ଯଦି ଯେତେବେଳେ ଏ ବୁ କହେ ତୋମର ଯଦି ଇଚ୍ଛା ହଉଛି ଯିବ ଆଉ। ତୋମେ ବର୍ଷକୁ ଥରେ ସେ ଯେମିତି ହେଲେ ଯାଆନ୍ତି।
ହଁ
କିନ୍ତୁ ମୁଁ କାହା ଉପରେ ଡିପେଣ୍ଡ କରେନି ମୋ କାମ ପାଇଁ।
ହ ଯାହା ଆପଣଙ୍କୁ ବହୁତ, ସେଇଟା ବହୁତ ଭଲ। ତାପରେ ଏତିକି ଭଲ ଆପଣ ଶାଶୁଘରେ ଆପଣଙ୍କୁ ସେତିକି ଫ୍ରିଡମ୍ ଦେଇଛନ୍ତି ଆପଣଙ୍କୁ।
ହଁ ମୁଁ ଯ-ମୁଁ କହିଦିଏ ମୁଁ କହିଦିଏ କି ମୋର ଏଇଦିନ ଯିବାର ଅଛି।
ହୁଁ
ଅ, ମୁଁ ତାଙ୍କୁ କହିଦିଏ ମୋର ଏଇ ଦିନ ଯିବାର ଅଛି। ସେ କ- ସେ ଯିବା ପୂର୍ବ ଦିନ ସେ ମୋ ଶଶୁର ଯାଇ ମିଠା ସେଠି ନେଇ ଆସନ୍ତି। ମୁଁ ମୋର ପଳାଏ। ହଁ ଯଦି ନ ଆଣିଥିବେ ମୁଁ ଯାଇ ନେଇ ଆସେ।
ଆହା ହା ଆପଣ ଭଳିଆ ସମସ୍ତଙ୍କୁ ହେଇତେ ପଡିବ।
ହଁ। କାହିଁକି କାହା ଉପରେ ଡିପେଣ୍ଡ। ଆରେ ଯା ଜବ୍ କର ନା କଣ? ଆରେ ମୁଁ ତାଙ୍କର ସବୁ କିିଛି କରିପାରେ। ବୁଝିଲ, ସେ ଡକ୍ଟର୍ ପାଖକୁ ଯିବେ। ସେ ମେଡିସିନ୍
ସେଇପା ବୋହୁ ଠୁ କମ ବେଶୀ ଆପଣ ପୁଅର ଦାୟିତ୍ବ ଆପଣ ଲିଭେଇ ଦଉଚ ଚନ୍ତି।
ହଁ ସେ ତ ମୁଁ ତ ତାଙ୍କର ଯ-ମୋର ଦିଟା ନଣନ୍ଦ ହେଲା ମୁଁ ଦିଟା ନଣନ୍ଦର ବାହାଘର ମୁଇଁ କରିଛି। ମାନେ ସବୁ ମାର୍କେଟିଂ ସବୁ କିଛି ସବୁ କିଛି ମୁଁ କରିଛି। ବେଶୀ ହି ଏ ରି-ମଣ୍ଡପ ବୁଝିବା, କ୍ୟାଟରିଙ୍ଗ ବୁଝିବା ସବୁ କିଛି।
ହଁ
ଖାଲି ଦିଅର ବାହାଘରରେ ଦିଅର ନିଜେ ସବୁ କରିଥିଲେ। କିନ୍ତୁ ମାର୍କେଟିଂ ମୁଁ ବି ଦିଅର ବାହାଘରରେ କପଡା ଲତା ଏଇ ସବୁ ମାର୍କେଟିଂ ମୁଁ କରିଥିଲି।
ହୁଁ
ଆଉ ଯୌତୁକ ଦବା ଯାହା ଯାହା ଯାହା। ସବୁ ମୋ ନଣନ୍ଦ ମାନଙ୍କର ମୁଁ ଏକା ହିଁ କରିଛି।
ଆପଣ ଶାଶୁ ଶଶୁର ପ୍ରାଉଡ ଫିଲ୍ କରିଥିବେ ଆପଣଙ୍କ ଭଳିଆ ବୋହୁ ପାଇ।
ଏ ନା ହେଲେ ବି କମ୍ପ୍ଲେନ୍ କରନ୍ତି ନା। ଶାଶୁ ଶଶୁର ଘରେ ରହିବା ସହଜ ନୁହେଁ।
ଆ, ଏତେ କାମ କଲା ପରେ ବି ଆପଣ ଆପଣଙ୍କ ଶାଶୁ ଶଶୁର ଆପଣ କମ୍ପ୍ଲେନ୍ ଦଉଚନ୍ତି?
ହଁ ଆଉ ଫେର୍। କହିବେ ଏଟା ହେଲାନି। ସେଟା ହେଲାନି। ଏଟା ଆହୁରି ଭଲ ହେଇଥାନ୍ତା। ଶଶୁରଙ୍କୁ ମୁଁ ଗାଡି ରେ ବସେଇ ଡକ୍ଟର୍ ପାଖକୁ ନେଇଯାଏ। ମେଡିସିନ୍ ନେଇ ଆସେ ସବୁ କରେ। ସ ଶାଶୁକୁ ବି ଶାଶୁର ମାର୍କେଟିଂ। ଶାଶୁଙ୍କୁ ବୁଲେଇବା। ଶଶୁରଙ୍କୁ ବୁଲେଇବା ସବୁ କରେ।
ଆପଣଙ୍କ ଶାଶୁ ଭାବିବା କଥା ବୋହୁ ନୁହଁ ମୁଁ ଗୋଟେ ଫ୍ରେଣ୍ଡ୍ ପାଇଚି। କାସ୍ ଆମକୁ ସେତିକି ଫ୍ରିଡମ୍ ମିଳନ୍ତା। ସମସ୍ତଙ୍କୁ ଭଗବାନ ସବୁ ଖୁସି ଏକାଥରେ ଦିଅନ୍ତି ତ ନାହିଁ କେବେବି।
ନା ନା। ଜଣେ ଯଦି ଜଣଙ୍କୁ ସବୁ କିିଛି ଦେବେ ନା ତାହେଲେ ତାଙ୍କୁ ବୁଝିବା ଲୋକ କମ୍ ଦେବେ ମତେ ବୁଝିପାରନ୍ତି ସେଇ ମାନେ ମାନେ ମୁଁ ମୋର କ କଥା କେମିତି କହିଲେ ମୁଁ ରାଗିଗଲେ ରାଗିଯିବି। ଆଉ ଖୁସି ହେଲେ ଖୁସି ହେବି ହସିଲେ ହସିବି ଏମିତି ଆଉ ରାଗିଲି ମାନେ କହିବି ଦେବି ଏମିତି। କାମ କରେ କାମରେ କମ୍ପ୍ଲେନ୍ ନାହିଁ। କିନ୍ତନ୍ତୁ କଥା ଶୁଣ ଭି
ସବୁ ତ କର ସେ କଥା କାହିଁ ଶୁଣିବ।
ସେଇତ ମା ମତେ ଗୋଟେ କଥା ସବୁବେଳେ କହେ ବାହାଘର ପୂର୍ବରୁ। ସବୁ କାମ କରିବୁ ସବୁ କରିବୁ କିନ୍ତୁ କାହାର କଥା ଶୁଣିବୁନି କେବେ।
ଆସ୍ ଆପଣ ଲାଇଫ ଆମ ଲାଇଫ ହେଇଯାଆନ୍ତା। ଆପଣ ଲାଇଫ କ ମୁ ନଜର ଦଉନି ହି ହି। ମାନେ ମୁଁ କହୁଛି। ସେଇଭଳିଆ ଫ୍ରିଡମ କାରଣ ଆମକୁ କେବେ ବି ମିଳିନି କିଏ ଆଗକୁ ମିଳିବ ନ ମିଳିବ ତ ତା ବି ଜାଣିିନି।
ନା ନା ଧୀରେ ଧୀରେ ସବୁ ଠିକ୍ ହୁଏ ଧୀରେ ଧୀରେ ହୁଏ। ଆଉ ମୁଁ ବାହାଘରର ସେଇ ଚାରି ଦିନ ହିଁ ଓଢଣା ଦେଇଛି ମୁଣ୍ଡରେ ତାପରେ ମୁଁ ନିଜେ ଦେଲି ନି। ଶାଶୁ ଥରେ ଦି ଥର କହିଲେ କେତେ ଥର କହିବେ କୁହ ମୁଁ ଦେଲିନି। କାଇଁ ଯାହା କରିବ ନା ଆରମ୍ଭରୁ କରିବୁ। ପଛରେ ତମେ ଡରିକି ଗଲ ମାନେ ଡରି ଗଲ। ମୁଁ ସେଇ ବାହାଘର ଟୁ ଚତୁର୍ଥୀ ସେଇ ଚାରି ଦିନ ହିଁ ମୁଣ୍ଡରେ ଲୁଗା ଦେଇଛି ତାପରେ ଦେଲି ହିଁ ମୁଁ।
ହ ତାପରେ ଆପଣଙ୍କୁ କିଛି କହିଲେନି।
ମତେ ବୋଉ କୁହନ୍ତି ବାପା ତ କୁହନ୍ତିନି ବୋଉ କୁହନ୍ତି କି ଆ ମୁଣ୍ଡରେ ଲୁଗା ଦଉଛନ୍ତି ସମସ୍ତେ ସେ ଦଉଛି ସେ ଦଉଛି ସେ ଦଉଛି। ହଁ ଦଉଛନ୍ତିଁ ଭଲ କଥା କିନ୍ତୁ ମୁଁ ଦିଏନି ଟିକେ ମୁଁ କି ତାଙ୍କୁ ଅସମ୍ମାନ କରେନି ମୁଁ ତାଙ୍କୁ କେବେ ଅସମ୍ମାନ କରିନି ତାଙ୍କୁ ମାନେ ସେ ଜାଣିଛନ୍ତି ମୁଁ ମାନେ ମୁଁ କଣ ମତେ ଭାରି ଭଲ ପାଆନ୍ତି ଶ ପ ବହୁତ ଭଲ ପାଆନ୍ତି ହଁ।
କାଲି ହଉଡଣା ନଦେଲେ ଅସମ୍ମାନ ହେଇଗଲା କି ସେଟା ତ
ସେଇ ନା କ କଥାରେ କମରେ ମୁଁ କେବେ ଅସମ୍ମାନ କରିନି ଆଉ ଏସବୁ ଫେକ୍ ଫକ୍ ସମ୍ମାନ ମୁଁ ଦେଇପାରିବିନି ମୁଁ ତାଙ୍କୁ କହେ। କହିଛି ବି ସେ ଜାଣିଛନ୍ତି ବି କିନ୍ତୁ ମୁଁ ମିଛ ନାଟକ କରିପାରିବିନି ବାକି ସ ସରେ କଣ କରିବାର ଅଛି କୁହ ମୁଁ କରିଦେବି।
ହ
ତି ମିଛ ନାଟକ ମୁଣ୍ଡରେ ଲୁଗା ଦେଇ ପଛରେ ଗାଳି ଦଉଥିବେ। ହେ ହେ ହେ କଣ ଦରକାର।
ମୁଁ ଯେମିତି ମୁଁ ଯେ ମୁଁ ଯେମିତି ତ ମୁଁ ଆପଣଙ୍କୁ ସେମିତି ହିଁ ଦେବି ମତେ ମୁଁ ଆପଣଙ୍କ ସାମ୍ନାରେ ଭିତ ଅନ୍ୟମାନେ। ପାଖରେ ତୁମର ଖରାପ ଗୁଣ କହିବି ତ ଆପଣଙ୍କୁ ଭଲ ସମ୍ମାନ ମୋ ନା ମୁଁ ଭଲ ମଶା ଆପଣଙ୍କୁ କହୁଛଛି ଏଇଟା ତ ଭୁଲ ନା ତ ଆପଣ ଆପଣଙ୍କ ଜାକରେ ଭ ଫଟ ଅଛନ୍ତି ସେଇଥିପାଇଁ ତ କହିଲି ନା
ସେଇୟା ହଉ କଣ?
କାସ୍ ଆପଣଙ୍କ ଭଳିଆ ସମସ୍ତେ ହେଇଯାଆନ୍ତେ କି ଆପଣଙ୍କ ଭଳିଆ ସୋଚ ସମସ୍ତଙ୍କର ହେଇଯାଆନ୍ତା।
ନା ସେମିତି ହବା ପାଇଁ ନାଇ ସେମିତି କରିବା ପାଇଁ ପଡେ ସମସ୍ତେ। ଖୋଜନ୍ତି କି ଆମ ବୋହୂ ମୁଣ୍ଡରେ ଲୁଗା ଦଉ ଆମ ବୋହୂ ଶାଢୀ ପିନ୍ଧୁ। ସମସ୍ତେ ସେଇଆ ଖୋଜନ୍ତି କିନ୍ତୁ ଯୋଉଟା। ଭୁଲ ନା ସେଟା ମାନିବାଟା ଆମର ଭୁଲ। ଜାଣିଲନା ନା ମୁଁ ତ କେବେବି। ପିନ୍ଧୁନି କେବେବି ନାଇଁ ମୁଁ ସେଇ ବାହାଘର ଆଠ ଦିନ ପିନ୍ଧିଛି ସେ ଅଷ୍ଟମଙ୍ଗଳା ପର୍ଯ୍ୟନ୍ତ। ଶାଢୀବି ପିନ୍ଧୁନି।
ହଁ।
ମୁଁ ଏଇ ଟ୍ରାକ୍ ପ୍ୟାଣ୍ଟ ଆଉ ସର୍ଟ କୁର୍ତ୍ତା ପିନ୍ଧେ।
କଣ ପି
ଟ୍ରାକ୍ ପେଣ୍ଟ ଆଉ ସେ ସର୍ଟ କୁର୍ତ୍ତା କୁର୍ତ୍ତା ନେ ଆଣ୍ଠୁ ପର୍ଯ୍ୟନ୍ତ। ସେମିତି ପିନ୍ଧେ ଆଉ ଅ ଚୁନୁରି ବି ପକାଏନି ତ।
ଆଛା।
ମତେ ଯାହା କମ୍ଫର୍ଟେବୁଲ ନା ଆଉ ଗୋଟେ ଚୁନୁରୀ ପକେଇ ରୋଷେଇ କରିପାରିବିନା।
ଆଠ ଦିନ ପର୍ଯ୍ୟନ୍ତ ଆଠ ଦିନ ପରଠୁ ଆପଣ ଦେଲେ କିଛି କହିଲେନି ଆପଣଙ୍କୁ।
ନିଜେ କହିଲେ ଶ୍ୱଶୁର ମୁଁ। ଶାଢୀ ପିନ୍ଧି ପାରୁ ନଥିଲି ନା ତ କହିଲେ ତୁ ତ ପିନ୍ଧି ପାରୁନୁ। କାହିଁ ପିନ୍ଧୁଛୁ ପଡି ପୁଡି ଯିବୁ ତୁ ଡ୍ରେସ ପିନ୍ଧ ସେ ନିଜେ କହିଲେ।
ଓ ହୋ।
ହଁ ନିଜେ କହିଲେ ଯେମିତି ହଁ ହେଲା ଆଉ।
ଆପ ଆପଣ।
ମୁଁ।
ମୋ ରୁମ ରେ ଏସି ନଥି ନ ଚାଲିଲେ ମୁଁ ଯାଇକି ଶାଶୁ ଶ୍ୱଶୁର ଯୋଉ ରୁମ ରେ ଶୁଅନ୍ତି ସେଇଟି ଶୋଇପଡ଼େ ତାଙ୍କ ପାଖରେ ଏସି ଚାଲିଲେ ଯୋଉ ମୋ ରୁମ ରେ ଏସି ନ ଚାଲିଲେ।
ମାନେ ମୁଁ ଏମିତି ଘର ଭଳିଆ ହିଁ ଥାଏ।
ଏଇଟା ସେମିତି ଆପଣ ଭାବିଛନ୍ତି ମୋ ବାପ ଘର।
ଆଁ ହେଲେ ବି ଶାଶୁ।
ଶାଶୁଘର ବାପଘର ଫରକ ତ ଆସିବ କିନ୍ତୁ।
ମୋର ଯଦି ମୋର ରୁମ ରେ ଏସି ନ ଚାଲିଲା ମୁଁ ଯାଇକି ରିମୋଟ ଶଶୁ ଶ୍ୱଶୁର ଧରି ଶୁଅନ୍ତି ନା ଶ୍ୱଶୁରଙ୍କଠୁ ରିମୋଟ ନେଇ ଆସେ। କାଇଁନା ସେ ବନ୍ଦ କରିଦିଅନ୍ତି ରାତିରେ। ରିମୋଟ ନେଇ ଆସେ ତଳେ ଗୋଟେ ଗଦି ପକେଇ ଶୋଇପଡେ। ମୋ ଛୁଆଙ୍କୁ ଧରିକି।
ଆଉ ଭାଇ ଏକଲା।
ହଁ ତାଙ୍କ ରୁମ ରେ ଶାଶୁ ଶଶୁରଙ୍କ ରୁମ ର ଏସି ଟା ବଢିଆ ଚାଲେ।
ଆଉ ତମେ ତାଙ୍କୁ କହୁନାହାନ୍ତି ଆପଣ ଏକ୍ସଚେଞ୍ଜ କରିଦିଅନ୍ତୁ ରୁମ ଆପଣ ଏପଟୁକୁ ସିଏ ତ ସିଏ ସେପଟୁ ନ ଲେ ଏସି ଏକ୍ସଚେଞ୍ଜ କରିଦିଅନ୍ତୁ।
ପୁରୁଣା ଏସି ଟା ମୋ ଏସି ଟା ନୂଆ ଟା ହେଲା କିନ୍ତୁ ନୂଆ ଏସି ଯେମିତି। ଚାଲେ ନା ପୁରୁଣା ଏସିଟା ଭଲ ଚାଲେ ଭଲ ଥଣ୍ଡା କରେ।
ଆଉ ଇଏ ଏବେ ଏକ୍ସଚେଞ୍ଜ କାଇଁ କରିବ ଯାଇ ଶୋଇ ପଡିଲେ ଗଲା ନିଦ ହେଲେ ଗଲା। ହେ ହେ ହଁ ଆଉ ସେ ଶୀତ ମାସ। ଏତକ ଏଇ ଗରମ ମାସ ଗଲେ ଆଉ କିଏ ପ
ହଁ, ଗରମ ତିନି ମାସ ତ, ପୁରା ମୁଣ୍ଡ ଖରାପ ଗରମ। କଯାଉ
ହଁ, ସବୁଦିନ ଚାଲେନି ସେମିତି ନୁହେଁ, ଦିନେ ଦିନେ ଭୋଲଟେଜ୍ ଲୋ ହେଲେ, ମୋ ରୁମ୍ ରେ ଟିକେ ଏ ସି ଚାଲେନି।
ମୁଁ, ତ ଗାଁ କୁ ଯାଉଥିଲି ଶାଢୀ ପିନ୍ଧ ଥି ଶାଢୀ ପିନ୍ଧୁଥିଲେ ବି ମନା କରନ୍ତି। ପିନ୍ଧି ପାରୁନୁ ତ, ପିନ୍ଧ ନା। ଗାଁ ଗାଁ କୁ, ମାମୁଁ ଗାଁ ଘର ଯାଜପୁରରେ ଅଛି ନା!
ଆଜ୍ଞା।
ହଁ, ସେ ମନା କରନ୍ତି, ଶାଢୀ ତ ପିନ୍ଧି ପାରୁନୁ କାହିଁ ପିନ୍ଧଛୁ।